ନମସ୍କାର। ଆ ଆଜ୍ଞା ନମସ୍କାର। ଆପଣ ମୋ ଶବ୍ଦ ଶୁଖେଇ ଯାଉନ କି? ହାଲୋ ହାଲୋ। ଆପଣଙ୍କ ସତେ ସ୍ପଷ୍ଟ ସୁବିଧା ଯାଉଛି, ଆପଣ କିଛି କୁହନ୍ତୁ? ହ୍ୟାଲୋ, ମୁଁ କହୁଥିଲି କି ମୁଁ ଆଜି ସକାଳେୁ ଉଠିକି ବୁଲିବାକୁ ଯାଇଥିଲି, ତାପରେ ବୁଲିକି ଆସିକି ଖାଲି, ହଁ ହାଲୋ
ଶୁଭୁ ନଥିଲା କି କିଛି ଶୁଭୁନଥିଲା ଏବେ ଶୁଭିଲା।
ତମର ସୁଗସଥିଲେ ମୁଁଗାପୁଛିଡ ମର ମ ନହିଁଛଉ ଛାଡ। ଆଚ୍ଛା ମୁଁ କହୁଥିଲି କି ଆ ଆମେ ଯା ଭାବ ମାନେ ଆମେ ଯାହା ଭା-ମାନେ ଅ-ତମେ କରିବ ହେଲା ପୁଣି ସତର କଥା ଆମେ ଯାହା ଭାବିବା ଏଟା କେବେ ସତ ହୁଏନି ନେବେ
ସେଇଟା ପାଇଁ କୁହନ୍ତି କଣ ପାଇଁ କି ସବୁ ଜିନିଷ ଅନ୍-ମାନେ ଲାଷ୍ଟ ଯାଏ ରଖନି ଲାଷ୍ଟରେ କେତେବେଳେ କଣ ହବ ମୁଁ ସେଟା ସବୁବେଳେ ଭାବେ ପରୀକ୍ଷାରେ ପଢିଲା ପୂର୍ବ ବି ଭାବେ ମାନେ ପରୀକ୍ଷା ଟାଇମରେ ଭାବେ କି ନାଇ ମୁଁ ରାଖି ରଖିଥାଏ ମାନେ କି ମୁଁ ଭାବେ ଏଇ ଯୋଉ ମୁଁ ଏଇ ଜିନିଷ ମନେକର ମୁଁ ଏଇ ଯୋଉ ଚାରଟା ଲଙ୍ଗ୍ କୋଶ୍ଚିନ୍ କିନ୍ତୁ ମେନ୍ ମେନ୍ ହଁ ରଖିଚୁ ମୁଁ ଏଗଜାମ୍ ପୂର୍ବରୁ। ଆଉ ଯଦି ଠିକି ଏଗଜାମ୍ ପୂର୍ବ ଦିନ ମୋ ଦେହ ଖରାପ ହେଇଗଲା ତାହେଲେ ମୁଁ କଣ କରିବି ସେଇଟା ମୋ ସହିତ ବୋହୁତ ଥର ହେଇଚି। ଫିର୍ ବିି ମୁଁ ତାଠୁ ଆଜି ପର୍ଯ୍ୟନ୍ତ କିଛି ଶିଖିପାରିଲିନି କି ହଁ ଷ୍ଟାର୍ଟିଂରୁ ପଢିଦବା କି କଣ ଏବେ ବି ମୁଁ ସେୟା ହିଁ କରୁଚି।
ଆଚ୍ଛା ଓହୋ।
ଆଜ୍ଞା। ଆଉ ଆପଣଙ୍କର ତାହେଲେ ଆଜି ଚିକେନ ହବ।
ଆଜ୍ଞା ମୁଁ ଯେହେତୁ ଭା-ମାନେ ଭାଇ ଆସଚି ତ ତମେ କଣମ ତ-ତୁ-ତୁ, ତା କରନ ତ ଆପଣ। ସିଧା ସାଧାରୁ ପ-ତୁ ତା କର ତମେ କର ନା ତୁ ତା, ତୁ ତା
ହଉ ତୁ ତା।
ହୁଁ ଆରେ ହେ ସେମିତି ନୁହଁ ବୋହୁତ ଭଲ ଲାଗୁଚ କଥା ହବାକୁ ମାନେ ମସ୍ତ ଲାଗୁଚି। ତ ମୁଁ କଣ କୋହୁଥୁଲି ମୁଁ କୋହୁଥୁଲି କି ସିଏ ଆସଚି ତ ତାକୁ ପଚାରଲି ହେଲେ ତୁ ଚିକେନ ଖାଉ କହିଲେ ହଁ ସିଏ କଣ ମାନେ ସେମାନଙ୍କୁ କୋହୁଚି ସବୁ ହେଲା। ଆମର ସେଠି ନୂଆ ନାଁ ମୁଁ କୋହୁଚି ଆମେ ଆଜି ସେଠି ନୂଆ ତମକୁ ମୋର ଶୁଗାହୋଉଚି ଟି ମାନେ ଶବ୍ଦ ଶୁଭାହୋଉଛି। ଆମ ଫିର ନୂଆ ବର୍ଷରେ ଯାଇଛନ୍ତି ବୁଲିବାକୁ ହେଲା ଡିସେମ୍ବର ତିରି-ମାନେ ଡିସେମ୍ବର ତିରିଶ ଭିତରେ ଗଲୁ ମାଉସୀ ଘରକୁ ସେ ଯୋଉ ସୋନାଲି ଯେ ଆମର ସିଏ ଟିକେ ହସ୍ତକ ହେଇଯାଉଚି ଆମ ଭୋଉଣୀ ଅଛନ୍ତି ମୋର ତାଙ୍କ-ତାଙ୍କ୍-ତାଙ୍କ ଗ୍ରାମକୁ ଗଲୁ ନୟାଗଡ଼ ହେଲା ତାଙ୍କ ରା-ତାଙ୍କ ଗାଁ ତାଙ୍କର ସେଇଠୁ ରାତିରେ ରହିଲୁ ଆମେ ଏଇଠୁ ରହିଥିଲେ ବସରେ ହେଲା। ଯାଇକି ଫ୍ୟାମିଲି ତାଙ୍କର ହେଇଠି ରହିଲେ ତାଙ୍କ ଘରେ, ରାତିରେ ଖିଆ ପିଆ କଲୁ ଏଞ୍ଜୟ କଲୁ ବୁଲା ମାନେ ଖାଇ ପିଇକି ରା-ରାତିରେ ଖଟି କରିକି ସମସ୍ତେ ଭାଇ ଭଉଣୀ ଶୋଇଲୁ ହେଲା।
ହଁ।
ଗଲାବେଳକୁ ମାନେ ମୋ ମା ମାନେ ମୋ ମାଉସୀ ସବୁ ପୁ-ଛୁଆ ପିଲା ଶୋଇ ପଡିଥିଲେ ସେ ସେଙ୍ଗ ସାଙ୍ଗେ ଉଠିଲେ ଉଠିକି ଆମେ ଏମତି ବୁଲାବୁଲି କଲେ କଥାବାର୍ତ୍ତା କ ପଠେଇ ଦେଲି ଦେନ୍ ତାପରେ ଶୋଇପିଡ଼ିଲି ହେଲା ସକାଳ ଚାରଟା ପାଞ୍ଚଟାରୁ ଉ ଉଠିକି ତାପରେ ଆମେ ଆମର ରେଡି ହେଇକି ଗଲୁ ବୁଲିବାକୁ। ଆମେ ଗଲୁ ଏମିତି ବୁଲିବାକୁ ଆମର ଆମେ କୁଆ ଆସିଲୁ ଆମେ ଆସିଲୁ କୁଆଡ଼େ କହିଲ? ଫାଷ୍ଟେ ଆମେ ଗଲୁ ବୁଦ୍ଧ ପୋଲ ସିଏ ଗୋଟେ ବଣଭୋଜି ପାଇଁ।
ହଁ।
ତ ସେ ବଣଭୋଜିରେ ମୋ ମାମୁ ପୁଅ ମତେ କହିଲେ କି ମୁଁ ଆଇଁଷ ଛାଡି ଦେଇଚି ମୁଁ ନୂତନ ବର୍ଷରୁ ଆଇଁଷ ଖାଇବିନି ମୋ-ସେ ମୋ ସହ ମାନେ ଚାଲେଞ୍ଜ ପକେଇଲା। କି ମୁଁ ନୂଆ ବର୍ଷ ହେଲେ ମୁଁ ନୂଆ ବର୍ଷରେ ଆଇଁଷ ଛୁଇଁବିନି ସାଧା ଖାଇବେ ପନିର ଆଉ ଛତୁ। ମୁଁ କଇଲି ମୁଁ କଇଲି ଲେଖି ଇଦୋଉଛି ତୋର ଏଇ ଚ୍ୟାଲେଞ୍ଜଟା ଅଳ୍ପ ମାସ ଯିବ ତାପରେ ତୁ ଖାଇବୁ ଆଇଁଷ। କାରଣ ମୁଁ ଜାଣିଥିଲି ତାଙ୍କର ତିନି ଜଣ ତା ବାପା, ମାଆ, ସିଏ ତ ସିଏ ଯଦି ନଖେଇବ ତା ତା ବାବା ହଁ ତା ବାବା ଓ ମାମା ଖାଇବେ ଏକେଲା ହେଲା। ପ୍ରୋବ୍ଲେମ ହବା ନା ନାଇଁ ତ ସିଏ ବ୍ୟସ୍ତ ମୁଁ ଜାଣିଥିଲି ସେ ଏଟା ବୁଝିଲାନି ସିଏ ଟିକେ ସାଙ୍ଗେ ସାଙ୍ଗେ କଥାଟା ବୁଝେନି ହେଲା।
ହୁଁ ଆପଣଙ୍କ ଭଳିଆ ମାନେ ତମ ଭଳିଆ ତୋ ଭଳିଆ।
ମୁଁ ତ ବୁଝା ଆପଣ ତମେ ତାପରେ କହି ଛାଡ଼ ଛାଡ଼।
ଆରେ ତୁ ବି ସାଙ୍ଗେ ସାଙ୍ଗେ କଥା ବୁଝୁନା ନା ସେଥିପାଇଁ।
ମୁଁ ଏଇସବୁ କଥା ବୁଝେ ଦେଖ ମୁଁ ବୁଝେ ମୁଁ ବୁଝେନି ମୁଁ ବୁଝୁଛି। ମୁଁ ଯୋଉଟା ମୁଁ ଯୋଉଟା ଜାଣିଛି ଏଇଟା ହବନି ତ ମୁଁ ସେ ଯୁକ୍ତିିବି କହିଲ ତ ସେଇ ହେଲା ମୁଁ ଜାଣିଛି ସେ ଖାଇଅବେଲି ହେଲା ସିଏ ମୋ ସହ ଯୁକ୍ତି କଲା ମୁଁ କହିଲି ହଉ ଦେଖିଆ ଆଉ ଏବେଏବେ ସେ ଲାଷ୍ଟ ଟାଇମ୍ ତାର ମୋର ଦେଖା ହେଇଥିଲୁ ଦେଖା ହେଇଛୁ ବହୁତ ଥର ମାନେ ଏମିତି ଦେଖା ହେଇଛି ମାନେ ହଁ ବୋଧେ ଜ୍ଜ୍ୱା ଏବେ ଜୁଲାଇ ନା ସେ ମୋର ଛଅ ମାସ ପରେ ଆଉ ଥରେ ଦେଖା ହେଲା ସେଇ ସେଇ ତାର ସେବେ ପରେ ଆଉ ଦେଖା ହେଇନି ମ କେବେଠୁ ସେତ ଆଉ ଦେଖାନି ମୋର ଏକଜାମ୍ ହେଇଯାଇଥିଲା ତାର ବି ଏକଜାମ୍ ସେ ତାର ଗଲା ତାର ମାଉସୀ ଘରକୁ ମାନେ ଝାରସୁଗୁଡା ଦେବାଂଶ ଗାଁ କୁ ଗଲା ହେଲା ଆମର ସାଙ୍ଗ ଅଛନ୍ତି। ତ ବସି ଆସଛି ହେଲା ତାକୁ ଯେବେ ପଚାରିଲି ତୁ ଚିକେନ ଖାଉଛୁ ନାହିଁ। ତ ମୁଁ କହିଲି ହଁ ଆଜି ଚିକେନ କରିଆ ଖାଆ ଆଜି ଚିକେନ କରିଆ ଖାଇବା। ତାପରେ ତାକୁ ମୁଁ ପଚାରିଲି ତୁୁ ତୁ ମୁଁ ତ କହିଲି ଚିକେନ ଖାଉନ ଥିଲୁ ନା ଏବେ ଧୀରେ ଧୀରେ ଖାଉଛି। ସକାଳେ ଖାଉଛନ୍ତି ନା ଆମ ଘରେ ମୋ ବାବା କହୁଛନ୍ତି କିନ୍ତୁ ମୋ ବାବାଁ ମାମା କହୁଛନ୍ତି କି ତୁ ଚିକେନ ଖାଆ ବେଲି ତ ଏଇଟା ସତ ସତ କଥା କି ନାଇଁ ଘରେ ଘରେ ସମସ୍ତେ ଖାଇବେ ତୁ ନ ଖାଇବୁ ଯଦି ତତେ ସମସ୍ତେ କହିବେନି କି? କି ଆରେ ତୁ ଖା କାରଣ ତିନି ଜଣ ପିଲା ନା କିନ୍ତୁ ତମ ଘରେ ତମର ଏବେ ତ ଏ ଏବେ ତର ହଁ ଏ ଏବେ ତମ ଘରେ ତମ ବାବା ଅଛନ୍ତି ତମ ବାବ ଖଏ ଖାଇବିନି ତମ ଏବେ କହିବେନି କି ତୁ ଖାଏ ବେଲି
ହଁ ତ ସେଇଥିପାଇ ହିଁ ତ ମୁଁ ଆଇଁଷ ଛାଡି ପାରୁନି।
ସେଇ ଘରେ ଆମ ଘର ପାଞ୍ଚ ଜଣ ଅଛନ୍ତି କାଲି ବାପା କହିଲେ କି ଚିକେନ ଆଣ। ତ ମୁଁ କହିଲି କ ବାପା ଚିକେନ ଖାଉନାହାନ୍ତି ତ ଆମର ପାଞ୍ଚ ଜଣ ଭିତରୁ ତିନି ଜଣ ଖାଇଲା ବେଳେ ଦି ଜଣ ମାଛ ମାଛ ପାଇଁ ଅଛୁ ବାପା ବୁ ଅଛନ୍ତି ହେଲା। ଆମ ଚିକେନ ଖାଇଲେ ବି ବାପା ବାଧ ଚିକେନ ଖାଇ ମୁ କହିଲି ସେ ନାଇଁ। ନାଇଁ ମୁଁ ଆ ମୁଁ ଚିକେନ ଖାଇଦେବେ ସେ ଚିକେନ ସେ ଖାଇବେ କିନ୍ତୁ ସନ୍ତୁଷ୍ଟ ହେବେନି।
ନାଇଁ
ମୁଁ କହିଲି ଗୋଟେ ସିଏ ତାଙ୍କର କହିଲେ କି ନାଇଁ ଛାଡ଼ ମୁଁ ଖାଇଦେବି ମୋର ଚିକେନ ମୁଁ କହିଲି ହଉ ତମ ଇଚ୍ଛା। ସିଏ କହୁଛନ୍ତି ମୁଁ ଆଉ ବାଧ୍ୟ କଲିନି।
ହଁ ଏଇ ଯୋଉ ଆପଣଙ୍କ ଯୋଉ ଗୋଟେ ବନ୍ଧୁଙ୍କ ବିଷୟରେ ବି କହୁନଥିଲେ ତ ଆମର ଯୋଉ ଇର
କିଏ ତ?
ସେଠିକାର ଆରେ ସେଠିକାର ଗୋଟେ ସାଙ୍ଗ ସାଙ୍ଗଟା। ମୁଁ କହିବିନି।
ଆ କହିଲୁ ତୁ ନାଟା ଧରିଲୁ ସେଇ
ହଁ ହଁ ମାନେ ଜମନ ମିଶା ସାଙ୍ଗ।
ଆରେ ହଁ ତୁ ଏଟା କହିବାର ନଥିଲା ଛାଡ ଛା
ଆଉ କୁହନ୍ତ।
ମୁଁ ଆପଣଙ୍କୁ କହିବି ଆଉ କୋଉ ଦିନ।
ଆପଣ ଏବେ କୋହୁନାହାନ୍ତି।
ଆପଣ ସେଇଟା କହିଦେଲେ ଆଉ।
ତ କଣହେଲା କି?
କିଛି ନାହିଁ ଆରେ ମୁଁ କିଛି ଦିନ୍ ପୂର୍ବରୁ ଦେଖୁଥିଲି ତାଙ୍କର ମାନେ ମୋର ଯୋଉ ଗୋଟେ ସବୁଜ କଲରର ଯୋଉ ପଟେ ଆପ୍ଲିକେସନ
ଆଜ୍ଞା।
ସେଇଥିରେ ଦେଖୁଥିଲି ତାଙ୍କର ସେଟା ଆସିଲା ତ ମତେ ଲାଗୁଚି ବୋଧ ହୁଏ ସିଏ ମୋର ସ ଖିଆପିକୁ କାଟି ଦେଇଚନ୍ତି କାରଣ ତାଙ୍କର ଗୋ ମୋ ସଂଖ୍ୟାଟିକୁ ତାଙ୍କ ଯନ୍ତ୍ରରୁ କାଟି ଦେଇଚନ୍ତି।
ସବୁଜ କଲର ମୁଁ ବୁଝିପାରିଲିନୀ କଣ?
ଆରେ ମୋ ସଂଖ୍ୟାଟିକୁ ହଁ କାରଣ ତାଙ୍କୁ ର ଯୋଉ ମୁଁ ଗୋଟେ ଶୋ କରେ ଯେମିତି ମୋର ଲେଖା ହେଇଛି ଗୋଟେ ଯେମିତି ଏ ବାଉଟରେ ତାଙ୍କର ସେଟା ଆଗରୁ ସୋ କରୁଥିଲା ସେ ମାନେ ଦେଖା ଯାଉଥିଲା ଏବେ ସେଇଟା ଦେଖାଯାଉନି ଆପଣଙ୍କୁ ନିଶ୍ଚୟ ଦେଖାଯାଉଥିବ ମତେ ଦେ ଖା ଯେଉ ତୁ ଯାଉ ନାହିଁ ତେଣୁ ମତେ ଲାଗୁଛି ମୋ କାଟିି ଦେଇଛନ୍ତି ଆଉ ତ ତେବେ ମୁଁ ଭା ବିଲି ମଧ୍ୟ ସେ ମୋତେ ଗୋଲାପୀ ରଙ୍ଗ ର କାଟି ଦେଇଥିବେ ତ ଯଦି ମତେ କାଟି ଦେଇଥିବେ ତେବେ ମୁଁ ବି କାଟିଦେବି। କିନ୍ତୁ ମୁଁ ଯାଇକି ଦେଖିଲି ଗୋଲାପୀ ରଙ୍ଗର ଦିଟା ଆଳୁ ଅଛି ମୁଁ ଏବେ ବି।
ଆଚ୍ଛା। ତମେ ଭାବୁଛ ତମ କାଟି ତମେ ଏକୁଟିଆ ନା ଚାନ୍ସ ଦେଉଛ। କି ନାଇ ସେ କାଟିଲା ପରେ ମୁଁ କାଟିବି।
ହଁ ମୁଁ ନିଜ ଆଡୁ କାହିଁକି କରିବି ଗୋଟେ ଜିନିଷ? କାରଣ ଏବେ ବି ମୁଁ ହିଁ ଖରାପ ହେଇକି ଅଛି କି ମୁଁ ଏପର୍ଯ୍ୟନ୍ତ ମାନେ ନିଜ ଆଡୁ ଟ୍ରାଏ କରିନି ତ ମୁଁ ତାକୁ ଚାନ୍ସ ଦେଇଥିଲି ମୁଁ ତାକୁ ଦେଖିକି ସେତେବେଳେ ସ୍ମାଇଲ କରିଛି। ସିଏ ଚାହିଁଥିଲେ ସି ମତେ ଲ୍ୟାବରେ ପଚାରୁଥିଲା ନା କଣ ମୁଁ ଡିଟ୍ ବି କହିଥିଲି। ତାପରେ ଏମିତି କଣ ଗୋଟେ ହେଇଛି ମୁଁ କଥା ହେଇଛି ମୁଁ ମୋ ଆଡୁ ଇନିସି ଲେଟର୍ ଦେଇଛି ସିଏ ୟୁଟିଲାଇଯ
ଯଦି ସେ ତା ଗାଡର ରହିବ କି ନାହିଁ ଦେଖ ସିଏ ତା ସୁନ୍ଦରତାର ଫାଇଦା ଉଠଉଛି ହେଲା। ସେମିତି ମୋ ସାଙ୍ଗରେ ଯିବୁ ଯେ ଆଜ୍ଞା ହଉ। ସବୁଜ ରଙ୍ଗରେ ଆପଣ ସେଟା କୁ ଆପଣ ଆମେ କାଟିଦେବେ ସବୁଜ ରଙ୍ଗରୁ।
ସେଟା ଆପଣ ମତେ ଟିକେ ଦେଖିକି କହିବେ ତ?
ଆଜ୍ଞା ଆଜ୍ଞା ମୁଁ ଆପଣଙ୍କ ଆପଣଙ୍କୁ ନିଶ୍ଚୟ ଦେଖିକି ମୁଁ ଆପଣଙ୍କୁ ଯୋଗାଯୋଗ କରିବି। ଆପଣ ଖାଇଲ ଔଷଧ ଖାଇଲେ?
ନା ମୁଁ ଔଷଧ ଖାଇନାହିଁ ଔଷଧ କିଛି ସମୟ ବ୍ୟବଧାନ
ଆପଣ ତ କାଲିଠୁ ମତେ କହିିଲେନି ସମୟ ଆପଣ କାଲି ଦିନକ ଆଙ୍କ କାଲି ଦିନଆଙ୍କ ଖାଇନ ପୁଣି ଏବେ କହୁଛ ମୁଁ
ମୁଁ ସତ କହିବି ମୁଁ କେବେ ଲାଷ୍ଟ୍ ଖାଇଥିଲି ମୋର ମନ ନାହିଁ ହଉ ସେ
କଣ ୟାର ତୁମକୁ କେବେଠୁ କହିଲିଣିି ଖାଇଦବ?
ଆଉ କରିବି ବୋଲି ଇଚ୍ଛା ହଉନାହିଁ ଆଉ।
ହେ ତାର ପଛରେ ଯେତେବେଳେ ଯିବ ଡକ୍ଟର ଲେଖାଇବ ତାପରେ ଛଡା କଣ କ କହୁ
ହଁ ଯିବି ଯିବି ଆଉ କଣ କରିବି?
ତା ଯ ମାସେ ଯୋଉ ଘରେ ବସିବ ମାସେ ଛଅ ମାସ ମାସେ ଦି ମାସ କଣ ସେତେବେଳେ ତମେ ଏବେଠୁ ଖାଓ ଔଷଧ ସେ କମିବ।
ଅ ହଉ।
ସବୁ କାମେଇ ସେ ହୁଁ। ମୁଁ ତମକୁ ଏଇ କଥାଟା ସିନା ପଚାରିଥାଆନ୍ତି କୋଉ ଦିନ କହିଲା ଯୋଉ ଦିନ ଆମେ ଦେଖାଇଥିଲେ ଯାଇଥିଲେ ଆମର କପଡା କିଣିବାକୁ। କ କିନ୍ତୁ ମୁଁ ଲାଜ କରିକି ପଚାରିଲିନି।
କଣ?
କହିପାରେ?
ଓହୋ।
ଆପଣ ଏଇ ଜିନିଷଟା ଆପଣ କହିଲେ ଆପଣ ଯୋଉ ଡକ୍ଟର ଦେଖେଇବେ ସେଇ ଆପଣଙ୍କୁ ସେଇ ବିଷୟରେ ହିଁ ପଚାରିଥାନ୍ତି। ତମର ସହିତ ଲାଜ ଲାଗିଲା ପଚାରିବାର ନାହିଁ।
ଲାଜ କଣ ଲାଗିଲା ପଚାର ଠିକ ଅଛି ନା ନାଇଁ କଣ?
ପଚାରିଥିନି ଆପଣଙ୍କୁ କହିବି ପରେ। ଆପଣଙ୍କୁ ଏଇ କାମ ଆପଣଙ୍କୁ ଏଇ ଟ୍ୟୁସନ ପରେ କହିବି।।
ଆଜ୍ଞା ହଉ ଆଉ ଆପଣ କଣ ଆଜି ତ ବୋଧେ ଜଳଖିଆ ଆପଣ ବହୁତ ଡେରିରେ କରିବେ ନା ଜଲ୍ଦି କରିବେ ଯେହେତୁ ମାତା ଶ୍ରୀ ଅଛନ୍ତି। ସେ ଭ୍ରାତାଶ୍ରୀ ଆପଣଙ୍କର ବହୁତ ବଡ ଦେଖାଉହଛନ୍ତି ମାନେ ଆପଣଙ୍କଠୁ ବଡ ଦେଖାହଉଛନ୍ତି।
ହଁ ଭାତ ତ ମୁହଁରେ ମାନେ ଗାଢି ହେଇନି ମୋ ଠୁ ଗୋଟେ ରଖାଯାଉଛି।
ହଁ ସେ ଗୋଟେରେ ତ ସେ ତୋଠୁ ବଡ ହି ଦେଖା ଯାଉଛି ଯଦି ମୋତେ ପଚାରିବୁ। ସେନା ନିକା ଲିକି ତ ବଡ ଭାଇକି ମତେ ଏମିତି କହିଲେ। ନା ହଁ। ମୋ ଆଖି ତାହେଲେ ଖରାପ ନା ହଉ ହଉ ଏଇଟା ମାଇଣ୍ଡରେ ରଖିଥା ହା। ମୋ ଆଖି ଟା ଖରାପ। ମୋ ଚଏସ ବି ତୁ ସେଦିନ କହିଲୁ ଜଣା ପଡିଗଲା ତତେ ଚଏସ ବି ମୋର ଖରାପ ତାହାଲେ।
ତ ସବୁବେଳେ ଏମିତି ମୁଁ ତମକୁ କାଲି କହିଥିଲି କି ତୁ କଥାକୁ ଦେହକୁ ରବ। କିନ୍ତୁ ତମେ ଏଗେନ୍ ଆଜି ସେୟା କଲ ଆଉ ଏବେ କଣ କହିଲ ନା? ଏବେ ତମେ କଣ କହିଲ?
ଭାଇ ମୁଁ ଅସ୍ ହଁ ଠିକ ଅଛି। ହଉ ଆଜ୍ଞା ହଉ ଆଜ୍ଞା ମୋର ଭୁଲ ହେଇଗଲା ମୁଁ ଆପଣଙ୍କୁ ଥଟା କରିବି ନାହିଁ କେବଳ ସିରିୟସ୍ ବା ବାରତାଲାପ ହେବ। ହଁ ଠିକ ଅଛି?